ହ୍ୟାଲୋ।
ମ୍ୟାଡ଼ାମ୍ ନମସ୍କାର।
ହଁ ନମସ୍କାର ସାର୍ କେମିତି ଅଛନ୍ତି?
ମୁଁ ଭଲ ଅଛି। ଆପଣ?
ହଁ ମୁଁ ବି ଭଲ ଅଛି।
କଣ କରୁଥିଲେ ଏବେ?
ଏବେ ଏଇ ଜଷ୍ଟ ରୋଷେଇ ସରିଲା ବସିଥିଲି ଏବେ ଆସିକିନି।
ଓହୋ ଆପଣ କୋଉଠି କୋଉ ଜିଲ୍ଲାର କି?
କେନ୍ଦ୍ରାପଡ଼ା? ଆପଣଙ୍କର
ଓହୋ ଆମର ସମ୍ବଲପୁର।
ଆଜ୍ଞା। ଆଉ କଣ କରନ୍ତି ଆପଣ?
ମୁୁଁ ମୋର ଏବେ ପଢ଼ାପଢି ସରିଛି ଆଉ ଜବ୍ କରୁଛି।
ଆଜ୍ଞା। ଆଉ ଘରେ କେମିତି ସମତେ ସମସ୍ତେ ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ସେଠି?
ହଁ ଆମର ସେମିତି ସେମିତି ଅଛନ୍ତି ଭଲ ଆଉ। ସେମିତି ଏତେ ଭଲ ନୁହଁ କି ଖରାପ ନା ମିଡ଼ିୟମ୍ ସାଇଜ୍ ଅଛନ୍ତି ଆଉ।
ଓହୋ ମିଡିୟମ୍ ସାଇଜ୍ ନା?
ଆଜ୍ଞା।
ଆଉ କଣ କୁହନ୍ତି କି ବର୍ଷା ହଉଛି ଆପଣଙ୍କ ସେଠି?
ହଁ ବର୍ଷା ଆମର ତ ହଉଛି ତିନି ପାଞ୍ଚ ଛଅ ଦିନ ହେଲା ହିଁ ବର୍ଷା ହଉଛି। ଆଜି ସକାଳକୁୁ ଲାଗି ରହିଛି ବର୍ଷା। ଏବେ ବି କମିନି ପକଉଛି।
ଓହୋ ତାହେଲେ ଟିକେ ଥଣ୍ଡା ଲାଗୁଥିବ ନାଇଁ କି?
ହଁ ଥଣ୍ଡା ଲାଗିଲା ଲେଟ୍ ରେ ତ ଆମେ ଶୋଇକିନି ଉଠିଲୁ ବର୍ଷା ଏତେ ଜୋରେ ହଉଥିଲା ନିଦ ଲାଗିଯାଇଛି।
ହଁ ବର୍ଷା ଦିନରେ ଉଠିବାକୁ ଇଛା ହୁଏନି ନା?
ଆଜ୍ଞା ଆପଣଙ୍କ ଆଡେ ବର୍ଷା ହଉଛି?
ଏଠିବି ଏଠିବି ବର୍ଷା ହଉଛି।
ହଁ ଆଜି ଅଫିସ୍ ନାଇଁ କି ଆପଣଙ୍କର? ଅ ହଁ ହଁ।
ମୋ ଘର ଟା ସମ୍ବଲପୁର କିନ୍ତୁ ମୁଁ ରହେ ଭୁବନେଶ୍ଵରରେ। ମୋର ଅଫିସ୍ ଆ ନାହିଁ ଆଜି ଆଜି ଅଫ୍ ଅଛି। ମୋର ଶନିବାର ରଇବାର ଛୁଟି ଥାଏ।
ଆଜ୍ଞା। କୋଉ ଲାଇନ୍ ରେ ଯବ୍ କରିଛନ୍ତି ଆପଣ?
ମୁଁ ଆଇଟି ସେକ୍ଟରରେ।
ଆଇଟି ସେକ୍ଟରରେ ମୁଁ ବି ଆଗରୁ କାମ କରୁଥିଲି ଆଇଟି ସେକ୍ଟରରେ।
ହଁ କୋଉ ଜାଗାରେ?
ଆଜ୍ଞା, ଏ ଭୁବନେଶ୍ଵରରେ କାମ କରିଥିଲି,
ହଁ କି?
ବାଣିଗଡ଼ ସାଇଡ଼ରେ ଆଜ୍ଞା।
ଓହଁ, ଏବେ ଛାଡ଼ିଦେଲେ?
ହଁ ଏବେ ଛାଡି ଦେଇଛି ଏମିତି ଆଉ ଭଲ ଲାଗିଲାନି ତ ଦେହ ଆମର ଟିକେ ୱିକ୍ ହେଇଗଲା ସେଥିପାଇଁ ଛାଡିଦେଲି ।
ଓହୋ ତ ଆପଣ ବାଣୀବିହାରରୁ ସେ ପାଖରେ ରହୁଥିଲେ।
ନାଁ ନାଁ ମୁଁ ଏପଟେ ରହୁଥିଲି ଏପଟେ ରହୁଥିଲି ପଳାଶୁଣି ସେପଟ ସାଇଟ୍ ରହୁଥିଲି। କିନ୍ତୁ ବସରେ ଯିବା ଆସିବା କରେ ମୋ ବସରେ ଯାଏ।
ଓହୋ, ସେ ପଳାଶୁଣି ପଟେ ତ ବହୁତ ଭିଡ଼ ଗାଡ଼ି ମଟର।
ହଁ ନାଇଁ କିନ୍ତୁ ମୁଁ ଟାଇମ୍ ଥାଏ ମୁଁ ସେଇ ଟାଇମରେ ବସ୍ ରେ ମୋ ବସ୍ ଯୋଉ ସେ ଟାଇମ୍ ରେ ଯାଏ।
ହଁ, ହଁ, ହଁ ବଢ଼ିଆ ଆଉ।
ହଁ ଆପଣଙ୍କର କୋଉଠି ଯବ୍?
ମୋର, ମୋର ଆଚାର୍ଯ୍ୟବିହାର। ଆଚାର୍ଯ୍ୟବିହାରରେ ମୋର ଅଫିସ୍ ମୁଁ ରହେ ଯୟଦେବ ବିହାରରେ।
ଆଜ୍ଞା ଭଲ ପାଖାପାଖି ଆପଣ କଣ ମୋ ବସ୍ ରେ ଆସନ୍ତି ନା ଏଇ ବାଇକ୍ ରେ?
ମୁ ବାଇକରେ ପଳେଇବ। ଆଉ ଆଜି କଣ ଖାଇଲେ ସକାଳେ?
ଆଜି ଆଉ କଣ କିଛି ଖାଇନାହାନ୍ତି, ଏକାଥରେ ରୋଷେଇ ସରିଗଲା ମୋର ପ ପଖାଳ ଭାତ ଅଛି, ଆଳୁ ବି ଅଛି। ସେ ଖାଇ ନବ, ତାପରେ ଲଞ୍ଚ୍ ପାଇଁ ବି ରୋଷେଇ ସରିଯାଇଛି ଅଧା ଆହୁରିି ଟିକେ ଅଛି ଭାତ।
ଓଃ ତାହେଲେ ଆପଣ ଘରେ ଅଛନ୍ତି ନାଇଁ ଏବେ? ଘରେ କିଏ ରୋଷେଇ କରେ?
ଘରେ ଆମର ମା ତ କରିପାରେନି ମୋ ସାନମା ଅଛନ୍ତି ସେ ହିଁ ସବୁ କରନ୍ତି। ଆଉରି ମୁଁ ବେଳେବେ ତାଙ୍କ ପାଇଁ ହେଲ୍ପ କରଦିଏ।
ଓହୋ, ବଢ଼ିଆ ବଢ଼ିଆ ଆଉ। ଆ ଆପଣଙ୍କ ଘରେ କଣ ଆପଣଙ୍କ ମାନେ ଜଏଣ୍ଟ ଫ୍ୟାମିଲି?
ଆମର ହଁ ଜଏଣ୍ଟ ଫ୍ୟାମିଲି ଅଛନ୍ତି।
ଓହୋ।
ଆଜ୍ଞା।
ବଢ଼ିଆ। ଆଉ କେନ୍ଦ୍ରାପଡ଼ାରେ ବୁଲିବା ଜାଗା କଣ ଅଛି?
ଆମର ଅଛନ୍ତି ବଳଦେବ ଯୋଉ ମନ୍ଦିର ଅଛନ୍ତି, ଜାଣିଛନ୍ତି ଶୁଣିଥିବେ?
ହଁ ଶୁଣିଛି।
ହଁ ସେଇପଟେ ସେଠି ସେଇ ଜାଗାଟା ହିଁ ଆମର ଫେମସ୍, ଆଉ ତା ପ୍ଲସ୍ ତା ସହିତ ଆମର ରସାବଳି ଥାଏ, କେନ୍ଦ୍ରାପଡ଼ା ତ ସେଇଟା ହିଁ ଫେମସ୍, ଆଜ୍ଞା ସେଇଟା ହିଁ ଆମର ର ଡିଷ୍ଟ୍ରିକ୍ଟରେ ବେଶୀ ଫେମସ୍ ଆଉ ବଳିଦେବ ଜୀଉ ମନ୍ଦିର ପାଇଁ।
ଓହୋ। ରସାବଳୀଟା ମାନେ କଣ ଆପଣଙ୍କ ଘରେ ସେଠିବି ମାନେ ତିଆରି କରନ୍ତି କି?
ନାଇଁ ନାଇଁ ଆମର ମାନେ ସେଇ ଆଡ଼େ ଏତେ ବିକ୍ରି ନାହିଁ ସେଇପଟ ଡିଷ୍ଟ୍ରିକ୍ ମାନେ ଆମ ଯୋଉ ମନ୍ଦିର ଯୁଆଡେ ଅଛନ୍ତି ସେଠି ହିଁ ବେଶି ଇଏ ହୁଏ। ହଁ ମାର୍କେଟ ବି ମିଳିଯିବ ଆମ ଦୋକାନ ବଜାରେ ମିଳିଯିବ।
ଓହୋ। ବଢିଆ ତାହେଲେ ଆଉ।
ଆଜ୍ଞା ଆପଣଙ୍କ ସେଠି ତୋମେ ଜାଣିଛେ ସମ୍ବଲେଇ ଠାକୁର ବେଶୀ ଫେମସ୍।
ହଁ, ହଁ, ହଁ ଜାଣିଚେ, ଜାଣିଛୁ ହୀରାକୁଦ ଡ୍ୟାମ୍ ବି ଯୋଉ।
ଆଜ୍ଞା ହଁ ହୀରାକୁଦ ଡ୍ୟାମ୍ ବି ଅଛି।
ହଁ ଆସନ୍ତୁ କେବେ ବୁଲିବାକୁ।
କୋଉଠି ସମ୍ବଲପୁର? ନା ନା ଏତେ ବାଟ ଆମ ପାଇଁ ନବା ପାଇଁ କେଇ ଲୋ କ ହି ନାହାନ୍ତି ଆଉ ଏତେ ବାଟ
ସେଟା ଭୁବନେଶ ତୋର ତ ଅଧିକା ବାଟ ପଡୁଥିବ କେନ୍ଦ୍ରାପଡ଼ା।
ହଁ ହଉଥିବ କିନ୍ତ ତ ମାନେ ସେ ଏତେବେଟେ ଜାଗା ଯିବା ଦରକାର ଗୋଟେ ଦିନରେ ଯାଇ ଫେରି ହବନି ନା। ଯା ବି ହେଲେ ରହିବା ପାଇଁ ସ୍ଥାନ ବି ଦରକାର। ଆଉ ଝିଅ ପିଲା କଥା ଯିବା ପାଇଁ ସେତି ବି
ହଁ, ହଁ, ହଁ ନାଇଁ ମାନେ ଆସିବ ଯଦି ପରିବାର ସହିତ ଆସିବ। ହଁ ଯଦି ଫ୍ୟାମିଲି ଏମତି ଟ୍ରିପ୍ କିଛି କରୁଛ ତାହେଲେ ଭଲ। ନହେଲେ ସାଙ୍ଗ ମାନଙ୍କ ସହିତ ଆସ ଥିଲେ ବି ଭଲ ଅଛି।
ନା ସାଙ୍ଗମାନେ ବି ତ ଆମ ଘରେ ଛାଡନ୍ତିନି ଉଁ, ବୁଲିବା ପାଇଁ।
ଓହୋ, ଠିକ୍ ଠିକ୍।
ଆଜ୍ଞା।
ବଢିଆ ଏବେ ବର୍ଷା ହଉଛି ନା ଏବେ ଛାଡିଛି ବର୍ଷା?
ନାଇଁ ବର୍ଷା ଏବେ ହଉଛି। ଝିିପଝିିପ ହଉଛିି ବର୍ଷ ଲାଗିଥିଲା। ନାଇଁ ଝିପ୍ ଚିପ୍ ହଉଛି ଏତେ ନାଇଁ ହୋ-କମିଗଲାଣି ଯ ପାଗ ଟା ସେମିତି ରଖିଛି ଆଉ।
ଝିଅମାନଙ୍କୁ ଟିକେ ବର୍ଷା ଭଲ ଲାଗେ ବୋଧେ?
ହଁ। ବର୍ଷା ଭଲ ଲାଗେ ଯେହେତୁ ବର୍ଷା ଟା ଦରକାର କାରଣ ଚାଷୀ ଭାଇ ମାନେ ବି ଆମ ଚାଷ ଷ କରିବେ ସମସ୍ତେ ଅଛନ୍ତି ଗାଁ ନା। ତ ଧାନ ଚାଷ ବି ଆସିଲେଣି ସିଜିିନ ଟା ତ ଆମେ ଯଦି ଆମେ ସୁବିଧା ଦେଖି ବର୍ ଷା କୁ ଆଜ୍ଞା
ହଁ ଏଇ ବର୍ଷରେ ତ ବହୁତ ଗରମ ହେଲା ବହୁତ ଗରମ।
ଯଦି ବିି ଆମେ ଆମ ଦେଖିବା କାଇଁ ବର୍ଷା ଟା କାଇଁ
ହଁ।
ହଉଛି ନା, ମଝିରେ ବଡ ଦିନ ବର୍ଷ
ଏଁ ହଁ ଠିକ କହୁଛନ୍ତି।
ହଉ ଆମ
ବହୁତ ବଢିଆ କଥା କହିଲେ ଆଉ।
ଆଜ୍ଞା।
କୋଉ ଋତୁ ଆପଣଙ୍କୁ ଭଲ ଲାଗେ?
ମୋତେ ସେ ଉଁ, ଖରା ତ ମୋତେ ମୁଁ ଏତେ ସହିପାରେନି କିନ୍ତୁ ଥଣ୍ଡା ପାାଗ ଯେତେ ହବ ମୋ ପାଇଁ ସେତେ ବହୁତ ଭଲ। କେମତି ଏଇ ଖରା ହଉଥିବ ମାନେ ଯୋଉଟା ବସନ୍ତ ଋତୁ ଟାଇପ୍ ର ଯୋଉ ଜାନୁଆରୀ ଫେବୃୟାରୀ ମାସ ଯୋଉଟା ସେଟି ସେଇ ମାସ ଟା।
ମତେ ତ ଶୀତ ଋତୁ ଭାରି ଭଲ ଲାଗେ
ହୁଁ ଶୀତ ଋତୁ ବି ବହୁତ୍ ଭଲ କେ କଣ ପନିପରିବା ମିଳିଯାଏ ସବୁ ବି ଭଲ ମାନେ ପରିବେଶ ଟା ଟିକେ ବାର ସମାନେ ସ୍ମୁଥ ସ୍ମୁଥ ଲାଗେ ଯେମତି
ହଁ ହଁ ଠିକ୍ କହିଲେ ବର୍ଷା ଦିନରେ ଟିକେ କାଦୁଅ ହେଇଯାଏ ଆଉ ପାଣି ଜମିଯାଏ ନା ବହୁତ୍ ଜାଗାରେ ଇଏ
ହଁ ଭୁବନେଶ୍ଵର ତ ବେଶୀ ଭୁବନେଶ୍ଵର ତ ବେଶୀ ମୁଁ ଯେତେ ଦିନ ରହିଛି ଭୁବନେଶ୍ୱରରେ ଲୁଚିକି ଡ୍ରେନ ପାଣି ରେ ଯିବା ଆସିବା ପଡ଼ିବା କୁ କରିବାକୁ ପଡେ
ହଁ ବଡ ବଡ ସହର ଏମତି ହଉଛି ଆଉ
ଆଜ୍ଞା
ଟିକେ ପାଣି ବର୍ଷା ହେଇଗଲେ ଡ୍ରେନ ପାଣି ବାହାରି ଆସେ ଆପଣଙ୍କ ଘର ପାଖେରେ କଣ ନଦୀ ଅଛି ପାହାଡ
ଆମ ଘର ପାଖରେ ନା ନା ଆମର ସେପଟେ କିଛି ବି ପାହାଡ ନାଇଁ କି ଝରଣା ବି ନାଇଁ
ମାରେ
ମାନେ ଅଛି ଯୋଉ ଆମର ଦୁରିଆ ସେପଟ୍ ଲାଇନ୍ ଅଛି ଓଳାଶୁଣି ଯୋଉ ପାହାଡ ଅ ଛି କିନ୍ତୁ ଆମ ଘରଠୁ ବହୁତ୍ ଦୂର କିନ୍ତୁ ଦେଖିନୁ ଆମେ ଆମ ମାନେ ସେଟା କହନ୍ତି ଗାଁ ରେ ଏ ପାଖେ ପାହାଡ ଆମ ସେମିତି ନାହିଁ କି ନଦୀ ବି ଆମ ଘର ପାଖରେ ନାହିଁ କିନ୍ତୁ ନଦୀ ମତେ ବହୁତୁ ଭଲ୍ ଲାଗେ
କେନାଲ ବନ୍ଧ
ହଁ ନହ କେନାଲ ବନ୍ଧ ସେମିତି ବି ଏତେ ନାହିଁ କିନ୍ତୁ ଛୋଟ ବନ୍ଧ ଅଛି କେନାଲଲା
ଆଉ ଗୋଟେ କିଛି ଗୁଟେ କେନ୍ଦ୍ରାପଡାରେ କିଛି ଗୋଟେ ଅଭୟାରଣ୍ୟ ଅଛି ବୋଧେ
ହଁ ଆମ କୁମ୍ଭୀର ଅଭୟାରଣ୍ୟ ଅଛି
ଏ ଭିତର କନିକା କି
ହଁ ଭିତର କନିକା କିନ୍ତୁ ସେ ଆମର ତଳୁକୁ ଡିଷ୍ଟ୍ରିକ୍ଟ ମାନେ ଆମର ମାନେ ବହୁତ କିଲୋମିଟର ଦୂର ହେଲାଣି ଛାଡ଼ ତିରିଶ ଚାଳିଶ କିଲୋମିଟର ଦୂର
ଓହୋ ସେଠି କୁମ୍ଭିର ଅଛନ୍ତି
କୁମ୍ଭୀର ହଁ କୁମ୍ଭୀର ଅଛନ୍ତି ସେଠି ବହୁତ୍
ଯାଇଚ କେବେ ଦେଖିବାକୁ
ନାଁ ନା
ଓଃ କୁମ୍ଭୀର କଣ ଭଲ ଲାଗେନିକି
ମତେ ଭଲ ଭଲ ମୁଁ ମତେ ବି ଆମ ଘରଲୋକ କେତେ କୁଆଡେ ଯାଆନ୍ତିନି ପ୍ଲସ୍ ସେ ମୁଁ ବି ଏତେ ବୁଲାବୁଲି କରିବାକୁ ଭଲ ପାଏନି ବିନା କାରଣ କୋଉଠି ଯିବା ଇଏ ମତେ କିଛି ହେତେ ଆକର୍ଷଣ ମତେ ବେସିକାଲି ମନ୍ଦିର ସ୍ଥାନ ବେଶୀ ଭଲ ଲାଗେ ବହୁତ୍ ଆଉ ମତେ କୋଉ ଏମିତି ସ୍ଥାନ ଭଲ ଲାଗେନି ପାର୍କ କି ଇ ଏମତି କିଛି ମତେ ଭଲ ଲାଗେନା ମୋ ମନ୍ଦିର ଥିବ ମତେ ବହୁତ ଖୁସି ଲାଗେ
ଓଃ
ୟେସ ଆଜ୍ଞା
ବଢିଆ ଆଉ ଉପ ଉପବାସ ବି ତ ରଖୁଥିବେ ଏମତି
ହଁ ନା ଉପବାସ କେବଳ ନା ନା ଉପବାସ ନାହିଁ ଏମିତି ଖାଏ କିନ୍ତୁ ଏଇ ନନଭେଜ ଛାଡି ଦେଇଛି ଆଉ ହଁ ଶିବରାତ୍ରି ଶିବରାତ୍ରିରେ କରିଛି ଆଉ କିଛି କରିନି ଓଷା
ହୁଁ ମୁ ବି କରେ ମାନେ ଦୁଇ ତିନି ବର୍ଷ ହେଲା କରୁଛି ଶିବରାତ୍ରି
ମୋର ହେଇଗଲାଣି ବୋଧେ ଦଶ ବାର ବର୍ଷ ପ୍ଲସ୍ ହେଇଗଲାଣି ଓଷା ଜାଗର ଓଷା ମୋର
ତାପରେ ଦୀର୍ଘ ଆପଣଙ୍କର ଅଛି ଆଉ।
ଆଜ୍ଞା।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
ପ୍ରସାର କରିବା ମୋତେ ବହୁତ ଭଲ ଲାଗିବ ପସନ୍ଦ।
ହୁଁ ଠିକ କହୁଛନ୍ତି। ଆପଣଙ୍କର ମାନେ ସବୁଠୁ କୋଉ ପର୍ବ ଭଲ ଲାଗେ। ରଜ ହେଇଗଲା କିମ୍ବା ଅଲଗା କିଛି। ହୋଲି ଦିପାବଳି କଣ?
ହଁ ଭଲ ଲାଗେ ଦିିବାଲି ଟା ବେଶୀ ଭଲ ଲାଗେ କାହିଁକି ନା ସେଥିରେ ମାନେ ଆଲୋକିତ କରାଯାଏ ଆଉ ପ୍ଲସ ବଡ ବଡ ମାନଙ୍କୁ ଡକାଯାଏ କାତ୍ତିକ ମାସ ମାନେ ଧର୍ମ ମାସ ଟ ସେଟା ହୁଏ ବଡ ମାସରେ। ହଁ ସେଟା ଆମ ଝିଅ ମାନଙ୍କ ପାଇଁ ହୁଏ ଆପଣ ସେଠା ହଉଥିବ କି ନା ଆମ ଆଡେ ହୁଏ। ମାନେ ସେଇଟା କେବଳ କୁମାରୀ ଝିଅ ମାନେ ହଁ କରନ୍ତି। କେବଳ ଅ ଏଇ ମାନେ ଚାନ୍ଦ ମାନେ ଯୋଉଟା କି ମାନେ ଚାନ୍ଦ ପାଆନ୍ତି ନାନାୟ ହଁ ଚହ୍ନକୁ କୁମାରୀ ଝିଅ ମାନେ କରନ୍ତି ମନ ଲାଗି ବର ପାଇବା ପାଇଁ ଆଉ।
ପୁଅ ମାନେ କିଛି କରନ୍ତିନି ଯେ ଭଲ ଭଲ ଝିଅ ପାଇବା ପାଇଁ।
ନା ସେଇଟା ବି ଏପଟେ ଆମର କିଛି ନଥାଏ ଆମେ ଝିଅ ମାନେ ମାନେ ସେଲିବ୍ରେଟ କରନ୍ତି ଯେ ପାଳ ଧୁଅନ୍ତି ଦବତ ବି ଧୁଅନ୍ତି ଆଉ। ଏଇ ସବୁ ଭାଇ ମାନେ ସବୁ ବୁଲନ୍ତି ଗାଁ ଗାଁ ଡରାନ୍ତି। ସି ଆସିକିନି ଏମିତି ମଜା ଥାଏ ହୁଏ ଟିକେ ଆଉ।
ଏବେ କିଛି ଦିନ ପରେ ରଥଯାତ୍ରା ବି ଆସୁଛି। ଆପଣଙ୍କ ଘର ପାଖରେ ହୁଏ ରଥଯାତ୍ରା।
ରଥ ଯାତ୍ରା ଆମ ଘର ପାଖରେ କିଛି ବି ନାହିଁ। ଗୋଟେ ଜାଗାରେ ହୁଏ କିନ୍ତୁ ମୁଁ ସେବେ ସେଠି କେବେ ଯାଇନି।
ଓହୋ।
ଆଜ୍ଞା। ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ମୁଁ ଏବେ ରଖୁଛି।
ଠିକ ଅଛି ଠିକ୍ ଅଛି ଧନ୍ୟବାଦ।
ଆଜ୍ଞା।